ହାଲୋ।
ହାଲୋ ଗାୟତ୍ରୀ ମ୍ୟାମ।
ହଁ ଭାଇ କଁ ଖବର।
ଆଜ୍ଞା ଭଉଣୀ ସବୁ ଭଲ ଖବର ଆପଣଙ୍କର କୁହନ୍ତୁ ମୁଁ ତ ଏଇ ଟିକେ ପାମ୍ପଡ଼ ଟିକେ ଖାଉଛି ଘରେ ଛଣା ହେଇଥିଲା।
ହଁ ଆମର ବର୍ଷ ଆମ ତମେ ଏତେ ଡେରିରେ ଖାଉଛ ଆମର ସନ୍ଧ୍ୟା ବେଳୁ ସଇିଲାଣି ପାମ୍ପଡ଼ ଖିଆ। ଆମେ ଏ ସନ୍ଧ୍ୟା ବେଳୁ ଚା। ପିଆ ଆଉ ପାମ୍ପଡ ଖିଆ ସଇଲାଣି ବର୍ତ୍ତମାନେ ଏ ରୁ ଅଟା ଟି ଚକଡା ହଉଛି। ରୁଟି ହବ? ଭଣ୍ଡା ସନ୍ତୁଳା ହବ ଆଉ କ୍ଷୀର ଟି ଗରମ ହବ ଆମେ ସମସ୍ତେ ମିଶି ଖାଇବୁ।
ଆଜ୍ଞା ମୁଁ ବୁଝିଲି କିନ୍ତୁ ଅଣ୍ଡା ସନ୍ତୁଳା ନା ଭଣ୍ଡା ସନ୍ତୁଳା କଣ କହିଲେ?
ଭଣ୍ଡା ସନ୍ତୁଳା ଅଣ୍ଡା କଣ ସନ୍ତୁଳା ହୁଏ।
ଓହୋ ହୋ ଅଣ୍ଡା ମାନେ ମୁଁ ଭାବିଲି ବୋଧେ ଯୋଉ ଏକ ଅଣ୍ଡା ସେଗା ମୁଁ ଭାବିଲି ଭଣ୍ଡା ଶନୁଳା ନାଇଁ କି?
ନା ଆମର ଆଡେ ଅଣ୍ଡା ବି ସନ୍ତୁଳନି ତ ସେଇଥିଲାଗି ମୁଁ ଭାବିଲି।
ହଁ ତମର ଟିକେ ଯେହେତୁ ଅ ଆଧୁନିକ ଲୋକ ଆମେ ପୁରାତନ ଲୋକ ସେଇଥିପାଇଁ ଆମେ ଆମର ଭଣ୍ଡା ସନ୍ତୁଳା ଖାଉଛୁ। ତମର ଅଣ୍ଡା ସନ୍ତୁଳା ଖାଉଥିବ ଆଉ?
ହଁ ହଁ ହଁ ଆଉ କଣ କହୁଥିଲି କହିଲେ ଏଇ ଟିକେ କଲ କରିଦେଲେ? କାହିଁକି କୋଉ ଖୁସିରେ କଲ କରୁଥିଲେ।
ଓ ଆପଣଙ୍କ ଭାଇ ଫୋନ କରିଥିଲେ ଯେ କହିଲେ କି ଆଉ? ମୋ ଭାଇ ଦିଅ ଏବେ ଟିକେ ଖରାପ ଅଛି। ଆପଣଙ୍କ ମୋଟା ଆଂଶ ଟିକେ ବଢି ଯାଇଛି ଟିକେ ମେଡିକାଲ ନହବା ପାଇଁ ସେ ଫୋନ କରିଥିଲି।
ଓହୋ ଆପଣ କଣ ମେଡି ଆପଣଙ୍କ ଗ ଆପଣ କଣ ଗାଡି ଚଲଉଛନ୍ତି ମତେ ମେଡିକାଲ ନେଇକି ଯିବେ?
ହଁ ମୁଁ ଗାଡି ଚଲେଇ ପାରେ ଯେ ଯେହେତୁ ଆପଣଙ୍କର ଓଜନ ଟିକେ ବଢି ଯାଇଛି। ଏ ଆପଣ ପଛରେ ବସିଲେ ଗାଡି ଆଜି ଉଠିଯିବ କାଳେ ସେଥିପାଇଁ ନ ଘରେ ମନା କଲେ।
ହଁ ହୋ ସେଇଟା ତ ଠିକ କଥା ସେଇଟା ତ ଠିକ କଥା ମୁଁ ତ ସେମିତି ତ ମୁଁ ଯାଇପାରିବିନି କାହିଁକି ନାନା ବସିଲେ ମାନେ ଗାଡି ଟା ଆଗ ଉଠିଯିବ।
ଦେଖିବା ମୁଁ ଗୋଟେ ଅଲଗା ଗାଡି ଦେଖୁଛି ଯୋଉରେ ମୁଁ ଯାଇପାରିବି ଆଉ ଦେହ ଟା ଟିକେ ଅସୁସ୍ଥ ଅଛି।
ହଉ ଆପଣ ହ
ଓ ପଇସା ମତେ ଫୋନ ପେରେ ପଠେଇଦେବେ ଆମର ଯୋଉ ବଳରାମ ଅଛନ୍ତି ବଂଶ ର ପୁଅ ତାଙ୍କରି ବୋଲର କରିଦବା ଆମେ ଟିକେ ଜୟପୁର ଚିକିତ୍ସାଳୟକୁ ଯିବା ସେଇଠି ଦେଖିଦେଇ ଆସିବା।
ହଁ ଯେ ମୁଁ ଆପଣଙ୍କୁ ଫୋନ ପେ ତାହଲେ କାଇଁ ମୁଁ ତ ତାଙ୍କ ଗାଡିରେ ଯିବି ସିଏ ମତେ ନେଇକି ଯିବେ। ଆପଣଙ୍କୁ ଫୋନ ପେ କାଇହିଁ କରିବି ହଉଛନ୍ତି ପଇସା?
ଶୁଣନ୍ତୁ ଯେହେତୁ ତମେ ମୋଟା ଲୋକ କୁଆଡେ ଯାଇପାରିବନି ଔଷଧ ଧରିକି ଆଣିବା ପାଇଁ ଗାଡିବି ଯେତେବେଳେ ଯୋଉ କାମଟା ଦରକାର ହବ ପଇସା ଦରକାର ହଁ ନା ନାଇଁ? ମୁଁ ଫୋନ-ପେ କରିକି ନେଇ ଆସିବି।
ହଁ। ଆଜ୍ଞା ମାଡାମ। ମୁଁ ବୁଝିଗଲି ଆପଣଙ୍କ କଥା। ଠିକ ଅଛି ମ୍ୟାଡାମ। ମୁଁ ସେ କଥା ଦେଖୁଛି ମୁଁ ମୋର ଯିଏ ଅଛନ୍ତି ଲୋକ ମୁଁ ତାଙ୍କୁ କହୁଛି ଆପଣଙ୍କୁ କହିଦେବେ ଆପଣଙ୍କୁ ଟିକେ କହିଦେବେ ଆପଣ କେତେବେଳେ ଆସିବେ ଆଉ ସେଇ ହିସାବରେ ଆପଣଙ୍କୁ ପଇସାଟା ବି ସେ ଦେଇଦେବେ ଆଉ ବୁଝୁଛନ୍ତି? ଆପଣ ଟିକେ ଯଦି ସାହାଯ୍ୟ କରିଦେବେ ସେଥିରେ ବି ମୁଁ ଆପଣଙ୍କ ପ୍ରତି ଉପକୃତ ହେବି।
ଧନ୍ୟବାଦ।
ଆଜ୍ଞା ମୁଁ ମୁଁ ନାଇଁ ରାତିକି କଣ କି ସେଇ ଆପଣ କେବେ ଯୋଉ କହୁଥିଲେ ଯେ ପାମ୍ପଡ଼ଟେ ଛଣା ହଉଛି ତ ରାତିକି ସେଇ ପୁରୀଟେ ଆଉ କଣ ଟେ ଟିକେ ମଟର ତରକାରୀ କି କଣ ଟିକେ ଆଳୁ ତରକାରୀ କଣ ଏମିତି ହବ ଆଉ? ବୁଝୁଛନ୍ତି କି ଛଣା ଛଣି କରୁଛୁ କାହିଁକି ନା ପାଗ ଟିକେ ବର୍ଷା ପାଗ ଦେଇଛି ତ ବୁଝିଲେ ସେ ଥିଲା କିି ଟିକେ ଛୁଣା ଛୁଣି ଚାଲିଛି ଆଉ ଆପଣଙ୍କର ତ କହିଲେ ଆପଣଙ୍କର ତ କହିଲେ, ଆପଣଙ୍କର ଭଲ ଖାଦ୍ୟ ଚାଲିଛି ସେଠି, ଯୋଉ ପୁରା ସ୍ଵସ୍ଥ ଖାଦ୍ୟ।
ହୁଁ, ଦେଖନ୍ତୁ! ଆପଣଙ୍କର ଯୋଉଭଳି ଓଜନ ଓଜନ ଦିନୁ କୁ ଦିନ ବଢି ଚାଲିଛି, ତେଲ ଜିନିଷ ଠାରୁ ଦୟାକରି ଦୂରେଇ ରୁହନ୍ତୁ।
ଆଜ୍ଞା। ମୁଁ ଚେଷ୍ଟା କରୁଛି, ତେଲ ଦିନିଷ ଦୂରେଇ ରହିବାକୁ, କିନ୍ତୁ ଘରେ ତ ବନେଇ ଦଉଛନ୍ତି। ମୁଁ କଣ କରିବି? ଲୋଭ ସମାଳି ପାରୁନି, ଖାଦ୍ୟ ଖାଇ ଦଉଛି। ବୁଝୁଛନ୍ତି! ତ, ମୁଁ ଚେଷ୍ଟା କରିବି ଦୂରେଇ ରହିବାକୁ। ଆପଣ ବି ଆପଣଙ୍କ ଦେହ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଆପଣ ଦିନକୁ ଦିନ ମାନେ ବୁଝୁ ଛନ୍ତି, ଆପଣ ଦିନକୁ ଦିନ ଛୋଟ ଛୋଟ ଛୁଆ ଦେଖେଇ ଯାଉଛନ୍ତି। କାର ମାନେ ବୟସ ବଢି ବଢିଯାଏ ନା, ଆପଣ ଦେଖୁଛନ୍ତି, ଆହୁରି ଛୋଟ ଛୋଟ ଛୁଆ ଦେଖାଯାଉଛନ୍ତି। ଯେମିତି ଏବେ ବହୁତ ଛୋଟ ଦେଖାହାଉଛନ୍ତି। ତ ଆପଣ ଟିକେ ଖିଆପିଆ ବି କରନ୍ତୁ। ବୁଝୁଛନ୍ତି! ଖାଲି ସେଇ ଯୋଉ ସନ୍ତୁଳା, ଆଉ ସେଇ ଯୋଉ ରୁଟି ନାଇଁ, ଖିଆପିଆ କଲେ ଡେ-ଡେଙ୍ଗା ହବା କଥା ସହିତ, ହୁ ସୁ-ମାନେ ଦେହ ବି ଟିକେ ବୁଝଛନ୍ତି, ଭଲ ଦେଖାଯାଉିବ ବୁଝୁଛନ୍ତି, ଯେମିତି ମାନେ ଦେହରେ ଟିକେ ମାଂସ ଲାଗିବ। ଆପଣଙ୍କ ଦେହରେ ମାଂସ ହିଁ ନାହିଁ। ବୁଝୁଛନ୍ତି! ତ ଦେହରେ ଟିକେ ମାଂସ ଲାଗିବ, ଯେମିତି କିଛି ଆମିଷ ଖାଇଲେ ବୁଝଛନ୍ତି?
ନାଇଁ, ମୁଁ ଆମିଷ ବେଶୀ ଖାଏନି। ହଁ, ମୁଁ ନିରାମିଷ ଖାଏ। ଆମିଷ ଖା
ଖାଉଛନ୍ତି, ତ ଶ୍ୱେତେସାରା ଦିନିଷ ଖାଆନ୍ତୁ। ଯେମିତି କି ଯୋଉଥିରେ ଶ୍ୱେତସାର ଅଧିକ ଥିବ। ସେଇ ଜିନିଷ ଖାଇଲେ, ଆପଣଙ୍କର ଦେହ ଟିକେ ଲାଗିବ। ବୁଝୁଛନ୍ତି!
ଦୟା ପରାମର୍ଶ ହୋଇ ଆପଣ ସେ ଶ୍ୱେତସାର ଖାଦ୍ୟ ଗୁରା କହିଲେ, ଆମେ ଆପଣଙ୍କ କଥା ମାନିବି।
ଯେମିତି ଦେଖନ୍ତୁ, ଶ୍ୱେତସାର ଖାଦ୍ୟ ଗୋଟେ ହଉଛି, ଯେମିତି କି ବହୁତ ଜିନିଷ ଯେମିତି ଆଳୁ ବି ଖାଇପାରନ୍ତି। ଆପଣ ପନିରୀ ଛତୁ, ଛତୁରେ କଣ ଥାଏ? ମୁଁ ତ ଏମିତି ବହୁତ ଜିନିଷ ଜାଣିନି କଣ କଣ ଥାଏ? କିନ୍ତୁ ବହୁତ ଜିନିଷରେ ଥାଏ। ତ ଏଇଗୁରା ସବୁ ଆଣି ବେଶିଷ୍ କରି ବିଶେଷ କରି ଆଳୁରେ ବେଶୀ ଥାଏ। ଆଳୁ ଖାଲି ଖାଆନ୍ତୁ। ଖାଲି ସବୁବେଳେ ଚବିଶ ଘଣ୍ଟା ଆଳୁ! ଆଳୁ, ଆଳୁ, ଆଳୁ! ଆଳୁ ଫ୍ରାଏ୍ କରି ଖାଇବେ। ଆଳୁ ଚିପ୍ସ କରି ଖାଇବେ, ଆଳୁ ଭର୍ତ୍ତା ଖାଇବେ। ଓହୋ! ହୋ! ଆଉ, ପନିର୍ ପନିର୍? ନା, କ୍ଷୀର ଜାତୀୟ ଦିନିଷ ବି ଖାଆନ୍ତିନି?
ନାଇଁ ମୁଁ ଘିଅ ଖାଏ କିନ୍ତୁ ପନିର ଖାଏ ନା।
ଓହୋ ଆପଣ ତାହେଲେ କଣ ଖାଆନ୍ତି ଯୋଉଟା ନିରାମିଷରେ କଣ ଖାଆନ୍ତି ଆପଣ ଖାନ୍ତି ସ
ମତେ ଡାଲି
ହାଲୋ।
ଆ ହାଲୋ।
ଆଜ୍ଞା କୁହନ୍ତୁ ଆଜ୍ଞା।
ହଁ ମତେ ଟିକେ ଏ ଯୋଉ ତର୍କାରୀ ହେରିକା ହେଲେ ନିରାମିଷ ମତେ ଟିକେ ଯନ୍ନି ତର୍କାରୀ ଟିକେ ବେଶୀ ଭଲ ଲାଗେ।
ଆଜ୍ଞା ବୁଝିଲି କିନ୍ତୁ ଆପଣଙ୍କ ଶବ୍ଦଟେ ଟିକେ ମଝିରେ ମ ରେ ରହି ରହି ଆସୁଛି। ବୁଝୁଛନ୍ତି? ଆପଣଙ୍କର କିଛି ନେଟୱାର୍କର ତ୍ରୁଟି ଅଛି କି?
ହଁ, ନାଇଁ ନାଇଁ। ବର୍ଷା ପାଗ ଦିଶୁରୁ, ସେଇଥିପାଇଁ ଏମିତି ଶୁଭୁଛି।
ଆଜ୍ଞା, ତାହେଲେ ଠିକ୍ ଅଛି। କିଛି ନାହିଁ। ଯୋଉ ମୁଁ କଣ କହୁଥିଲି କହିଲି, ଜହ୍ନିଟା ଆପଣଙ୍କୁ ବେଶୀ ଭଲ ଲାଗେ। ଏବେ ତ ଏ ପାଗରେ, ଏ ଯୋଉ ବର୍ଷା ଦିନେ ତ ଜହ୍ନି ହୁଏ। ଯେମିତି କି ଖରା ଦିନ ତ ଜହ୍ନି ନଥିବ, ତ ସେତେବେଳେ ଆପଣ କଣ ଖାଇବେ?
ଭାତ, ଡାଲି, ଭଜା, ଶାଗ ଭଜା, ଆଉ, ପୋଟଳ ଆଳୁ ଭଜା ବିମି ଆଳୁ ଭଜା ଆଉ, ଏମି ଚାଲେ ଆଉ।
ହଁ ହଁ। ଆପଣଙ୍କ ଘରଟା କଣ ଯାଜପୁରେ କି?
ହଁ, ହଁ, ଆମ ଘର ହଉଛି ରାଉସାହି।
ନାଇଁ, ନାଇଁ, ରାଉ ସାହି ନୁହଁ, ଯାଜପୁରୁ ଆଡେ କି?
ନାଇଁ, ନାଇଁ, ଆମେ ଯାଜ୍-ନାଇଁ ଆମର ଯାଜପୁର ପବନ ନୁଅଁ ଆମର ହଉଛି ମାହାଙ୍ଗା। ତମେ ତ ଜାଣିନଥିବ ମାହାଙ୍ଗା କୋଉଠି? ତମ ଘର ଯେହେତୁ ଦୂରରେ। ଆମର କଟକ ଜିଲ୍ଲା ମାହାଙ୍ଗାରେ ଯାଉଛି। ଆମର ସାଇଟ ଟା ଟିକେ ବଡର୍ଚଣା କରିଆ ଲାଗିଚି ଆମ ଗାଁ ହଉଛି ବଡରବଡଚଣା ଆଉ ମା କଟକକୁ ଡିଭାଇଡ କରୁଛି।
ଆଜ୍ଞା ଆପଣ ଏତେ ଆପଣ ଓଡ଼ିଆ ପିଲା ହେଇକି ଏତେ ଇଂଲିଶ ୱାର୍ଡଟା ୟୁଜ୍ କରୁଛନ୍ତି? କଥାବାର୍ତ୍ତା ସମୟରେ ତ ଏଇଟା କିନ୍ତୁ ଭଲ ନୁହଁ ବୁଝିଛନ୍ତି ଆପଣ ଯେତେ ସେ ଓଡ଼ିଆ ଶବ୍ଦ ୟୁଜ୍ କରିବେ ସେତେ ଆମ ପାଇଁ ଭଲ ଆଜ୍ଞା। ଆଉ ଆପଣଙ୍କୁ ତ ମତେ ଲାଗୁଛି ଆପଣଙ୍କୁ ଟିକେ ଜ ଯା
ଆ।
ଯାଜପୁର ପବନ ଟା ଆପଣଙ୍କୁ ଟିକେ ବାଜିଛି ବୁଝୁଛନ୍ତି ଯେମିତି ଆପଣଙ୍କ କଥାବାର୍ତ୍ତାରୁ ମତେ ଜଣା ପଡୁଛି।
ହଁ ଯେହେତୁ ଆମେ ଯାଜପୁର ଅଛନ୍ତି। ନିକଟରେ ରହଚି କଥାଟା ଟିକେ ମୋତେ ପ୍ରଭାବ ପଡୁଛି, ସେଇଥିପାଇଁ ଟିକେ କଥା ଟିକେ ପରିବର୍ତ୍ତନ ଆଣିଛି। ଯେହେତୁ ମୁଁ ଆଧୁନିକ ଲୋକ ତମ ପରିକା ଆଉ ପୁରାତନ କଥାଗୁରା କହିପାରିବିନି ତ ସେଥିପାଇଁ କହୁଛି ଆଉ।
ହୁଁ ହୁଁ। ଆଜ୍ଞା ଆଜ୍ଞା ବୁଝିଗଲି ଆଜ୍ଞା ବୁଝିଗଲି ଆଉ ନାଇଁ ଚାକିରି ସେ କଥା କହିଲା ଚାକିରି ନାଇଁ ମୁଁ ତ ବୁଝୁଛନ୍ତି ଘରେ ବଇଚି ଘରେ ବୁଲୁଚି ହେଇ କାଲି ହେଇ ଘରେ ଏଇ ଗାଁରେ ମାଛ ଫାଛ ଧରା ଧରି କରୁ ଥୁଲୁ ଏଇଗୁରା ସବୁ ଆମେ ଗାଁରେ ବୁଲୁଛୁ ହେଇ କାଲି ବିଲୁକୁ ଯାଇଥିଲି। ବୁଝୁଛନ୍ତି ଏଇ ଆମେ ଗାଁରେ ବୁଲାବୁଲି କରୁଚୁ। ଆଉ ସେ ତ ଚାକିରୀ କଥା ତ ମୁଁ ଜାଣିନି ସେ କଣ ଠାକୁରଙ୍କ ଦୟାରୁ ସେ କଣ କେତେବେଳେ ହବ ସେ ଠିକ୍ ନାହିଁ। ଆଉ ଦେଖିବା ଯାହା ଠାକୁରଙ୍କ ଦୟାରୁ ଜଗାଙ୍କ ଙ୍କ ଇଚ୍ଛା ଥିବ ଆଉ ଜଗାଙ୍କ କତିକି କେବେ ଯାଇଥିଲେ ଆପଣ? ଶ୍ରୀମନ୍ଦିର।
ଜଗାଙ୍କ କତିକି ମୁଁ ବହୁତ ଛୋଟବେଳେ ଯାଇଥିଲି ମୋର ଡୋରି ଯେହେତୁ ଲାଗିପାରୁନାହିଁ। ତେଣୁ ମୁଁ ଯାଇପାରୁ ନାହିଁ ଆଗାମୀ ଏ ମାସ ପାଇଁ ଆମର ଯୋଜନା ରହିଛି।
ଆଜ୍ଞା ଆପଣଙ୍କ କଥା ଟା ଟିକେ କଟିଗଲା ଆଜ୍ଞା।
ହଁ ଆ ଆଗାମୀ ମାସରେ ଅଛି ଯୋଜନା ଯିବା ପାଇଁ।
ଆଜ୍ଞା, ଯୋଜନାରେ ଆମେ ଅଛୁ ନା ନାଇଁ?
ଏ କହିପାରିବୁନୁ। ଯେହେତୁ-ଉ-ଅ- ଅ ଲୋକ ସଂଖ୍ୟା ଅଧିକ ବଢି ଯାଉଛନ୍ତି। ଗାଁ ଗାଡ଼ି ସଂଖ୍ୟା ଆପଣଙ୍କୁ ନିଆଯାଇ ପାରିବ ନାହିଁ।
କାଇଁ, ମୁଁ କଣ ଜଣକର ଅଧିକା ଜାଗା ନେବି କି? ମୁଁ ତମର ଆଗରେ ଯଦି ବସିବି, ମୁଁ ଏକାଟିଆ ଯିବି।
ଯୋଉଠି ଦି ଜଣ ଲୋକ ବସିବେ, ସେଠି ତମେ ଗୋଟିଏ ବା ଏକା ଲୋକ ବସିବ ସେଥିପାଇଁ ଆପଣଙ୍କୁ ମାଧ୍ୟମରେ ରଖାଯାଇଛି। ମୁଁ ପୁରା
ନାଇଁ ଦେଖନ୍ତୁ ଯଦି ମୋତେ ଆଗରେ ବସେଇଲେ ନା ଆଗରେ ଗୋଟେ ଲୋକ ହିଁ ବସିବ ତ ଆଗରେ ମୋତେ ବସଇଲେ ମୁଁ କ ଏପଟେ ବୁଲି ବସିବି ସେଠି ତ ଦିଟା ଲୋକ ସେ ଡ୍ରାଇଭର ବି ବସେଇବନି ତ ଆପଣ କେମିତି ବସେଇବେ। ମୋତେ ଆଗରେ ବସେଇ ଯଦି ନେଇଯିବେ ତ ମୁଁ ଆପଣଙ୍କ ସହିତ ଚ ଚାଲିଯିବି ପୁରୀ ଦର୍ଶନ କରିବାକୁ।
ନାଇଁ ନାଇଁ ମୋ ବାଗିଆ ପିଲା ଦି ଜଣ ଅଛନ୍ତି ଆଗରେ ବସିପାରିବେ ଆପଣଙ୍କ ବାଗିଆ ପିଲା ଆଗରେ ଜେଗା ହେବେ ନାହିଁ।
ନାଇଁ ବୁଝୁନାହାନ୍ତି ଏବେ ଯୋଉ ଆପଣଙ୍କର ଗମେଣ୍ଟ ର ଯୋଉ ସବୁ ରୁଲ୍ ଆସିଛି ସେ ସେଥିରେ ଆଗରେ ବସିବେନି ସେ କ୍ୟାମେରା ଅଛି ଡାଇରେକ୍ଟ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ରୁ ପଇସା କାଟିଦବ ସେଥିଲାଗି ମୁଁ କହୁଛି ଦି ଜଣ ଆପଣ ବସିଯିବେ ସିନା। ପତଳା ପତଳା ଲୋକ ଯେ କିନ୍ତୁି ସିଏ ପଇସା କାଟିଦବ ଆପଣଙ୍କର ଡ୍ରାଇଭର ହିଁ ବସେଇବନି ଆପଣଙ୍କୁ। ବୁଝିପାରୁଚନ୍ତି ଛୋଟ ଛୁଆ ତ କୋରରେ ବସେଇଲେ ସିଏ ପାଟି କରେ ଆଉ।
ହଁ ଆପଣ ଏମିତି କରିବେ, ଯୋଉଠି କ୍ୟାମେରା ଲାଗିଛି? ହଉ ହଉ ହୋ ଆ। ତାହେଲେ କି ଯଦି ମତେ ନବାକୁ ତ ଆପଣଙ୍କର ଇଚ୍ଛା ନାହିଁ, ସେଇଟା କହିଦେବେ ନା ଆଉ।
ନାଇଁ, କହିଥାନ୍ତି ଯେ ଖରାପ ହେଇଯିବ କାଳେ ସିଏ ସେଇଥିପାଇଁ କଥାଟାକୁ ବୁଲେଇ ବଙ୍କେଇ କହୁଛି।
ହୁଚି ଆଜ୍ଞା। ଆମେ ଆପଣଙ୍କୁ ଏମିତି କହିଲେ ଏତିକି କ-କହିକି ମୁଁ ରଖୁଛି ତାହେଲେ ଆଜ୍ଞା। ବୁଝୁଛନ୍ତି? ନା ଆଉ କଣ କଣ କହିବେ?
ଆପଣଙ୍କ ଆଡ଼ୁ ରଖନ୍ତୁ, ଆପଣ କଲ୍ କରିଥିଲେ ତ ଆପଣ ରଖିଦିଅନ୍ତୁ। ପ୍ରାୟତଃ ଆଉ